ହ୍ୟାଲୋ।
ହାଲୋ। ହାଲୋ ନମସ୍କାର।
ନମସ୍କାର ଜୟ ଜଗନ୍ନାଥ କେମତି ଅଛନ୍ତି?
ଜୟ ଜଗନ୍ନାଥ ମୁଁ ଭଲ ଅଛି ଆଉ ତମେ କେମତି ଅଛ?
ମୁଁ ବି ବୋହୁତ ବଢିଆ ଅଛି ଆଉ ଆପଣଙ୍କ ଝିଅ ଏବେ କଁ କରୁଚି ଶୋଇଚି?
ହୁଁ ହଁ ସେ ଟିକେ ଶୋଇଚି। ଏବେ ଏଇ ଖାଇଲା ତ ଖାଇକି ଶୋଇଚି ଆଉ।
ଝିଅର ଦାୟିତ୍ଵ ନଉ ନଉ ଆପଣଙ୍କ ସମୟ ସରିଯାଉଥୁବ।
ହଁ ଠିକ୍ କଥା କହିଛନ୍ତି। ଆ ଆପଣଙ୍କ ଘରେ ସମସ୍ତେ କେମତି ଅଛନ୍ତି?
ହଁ ଆମ ଘରେ ସମସ୍ତେ ବୋହୁତ ଭଲ ଅଛନ୍ତି। ଆଉ କେବଳ ମାଙ୍କ ଦେହ ଟିକେ ଭଲ ନାହିଁ। ତାଙ୍କର ଟିକେ ଆଁ ଫ୍ୟାଟି ଲିଭର୍ ବାହାରିଥିଲା। ଆଉ
ଫ୍ୟାଟି ଲିଭର କାଇଁ? ତେଲ ମସଲା ବେଶୀ ଖାଉଛନ୍ତି କି?
ନାଇ ତେଲ ମସଲା ନ, ବେଶୀ ତାଙ୍କର ଗ୍ୟାସ୍ ହେଇଯାଉଛି। ସେ କଣ କରୁଛନ୍ତି ନା, ସକାଳୁ ଉଠିକି ଆମମାନଙ୍କ ଦାୟିତ୍ୱ ନଉଛନ୍ତି। ମୁଁ ତାଙ୍କୁ ବହୁତ ଥର ପାଟି କଲିଣି ଯେ, ତମେ ଆଗ ନିଜ ପ-ନିଜ ଦାୟିତ୍ଵ ଟିକେ ନିଅ। ସକାଳୁ ଉଠୁଛ। ସମସ୍ତଙ୍କୁ ଖାଇବାକୁ ଦଉଛ ଠିକ୍ ଅଛି। ସେ ସକା ସକାଳୁ ଉଠିବେ, ଗାଧେଇ ପାଧେଇ ଆଗ ଠାକୁରଙ୍କୁ ପୂଜା କରିବେ। ତାଙ୍କର ଚାରିଟାରୁ ଉ-ଉଠିବେ। ଆଁ ସୁ-ଗାଧେଇ ପାଧେଇ, ପୂଜା ସାରିକି, ଯଦି ପୂଜା ସରୁଛି, ଆଗ କଣ ଟିକେ ଖାଇଦବୁ? ନାଇଁ ମୁଁ ଖାଇବିନି। ସମସ୍ତେ ଖାଇ ପିଇ ସାରିବେ, ଦଶଟା ଏଗାରଟା ବେଳକୁ ଖାଇବେ। ତ ସକାଳ ଚାରିଟାରୁ ଯଦି ଖାଲି ପେଟରେ ରହିବ, ତ ସ-ଯାହା ବି ହେଲେ ଗ୍ୟାସ୍ ହବ। ଏମିତି ହେଇକି ତାଙ୍କ ଦେହ ବହୁତ ଖରାପ ହଉଛି। ମୁଁ ତାଙ୍କୁ କେତେ ଥର କହିଲିଣି।
କଣ କହିଲେ? ମାନେ କଥା ଶୁଣିବେନି। ସେମାନେ କହିବେ, ଏମାନେ ଗୋଟେ କଣ କହିବେ? ଆମେ ଯାହା କହୁଛୁ ଠିକ୍।
ସେୟା ସିଏ ଭାବୁଛନ୍ତି କି, ହଁ ଖାଇବି ତ, ଆଉ ଖାଇବି ତ। ଆରେ ଖାଇବ ତ ଠିକ୍ ଅଛି। ଆଗରୁ ରୋଗ ହଉନଥିଲା। ତମେ ସେଇଥିରେ ସେଇଥିରେ ଖାଉନଥିଲ ଚଳି ଯାଉଥିଲା। ଏବେ ତ ରୋଗ ହଉଛି ନା ତମକୁ। ତ ଏତେ କଷ୍ଟ ପାଉଛ। ଆ ରାତିରେ ହେଲା ସ-ଏମିତି ଖାଇବା ପୂର୍ବରୁ ପେଟକୁ ଏମିତି ଧରି ଥିବେ। ମୁଁ କହିବି କଣ ହେଲା? ସେ ମୋତେ ଲୁଚଉଛନ୍ତି। କାଳେ ମୁଁ ତାଙ୍କୁ ଗାଳି କରିବି, ସେ ଲୁଚଉଛନ୍ତି କହୁନାହାଁନ୍ତି। କଣ ହେଇଛି ମଁ? ନାଇଁ ଏମିତି ପେଟ ହଉଛି। ମୁ ତମଁ ମନା କରୁଛି, ତମେ ଚା' ପିଅନି। ଚା' ପିଇଲେ ଅଧିକ ଗ୍ୟାସ୍ ହଉଛି। ଯଦି ଚା' ପିଉଚ ଖାଇସାରିକି ପିଅ।
ଠିକ୍ କଥା କହିଛନ୍ତି। ଚା' ପିଇଲେ ନା ଅଧିକ ଗ୍ୟାସ୍ ହୁଏ। ଏକଥା କେହିବୁଝୁ, ମାନେ ଭାବନ୍ତି ଯେ ହଁ, ଏଇଟା ଭୁଲ କହୁଛନ୍ତି ଇଏ କହୁଛନ୍ତି। ଚା' ଗୋଟେ ନିଶା। ତାକୁ କଲେ ନା ନକରିଲେ ଯେ ମୁଣ୍ଡ ବିନ୍ଧିବ। କେତେ କଥା ଅଛି ତାର
ହୁଁ ମୋର ବି ମଝି ସେଥିରେ ନା ପୁରା ଆ-ଆଦତରେ ପଡ଼ିଯାଇଥିଲି ଚା ପିଇବାଟା। ମାନେ ପୁରା ଏମିତି ଦି ନିତି ଦିନି ଗୋଟେ ହେଇଯାଇଥିଲା। ତ ଯେତେବେଳେ ନ ପିଇବି ମୋ ମୁଣ୍ଡ ଏମିତି ବିନ୍ଧିବ ଯେମିତି ମୋ ମୁଣ୍ଡ କିଏ ଗୋଟେ ବାଡ଼ଉଛି ମତେ ସେଇ ଭଳିଆ ଖାଲି ଲାଗିଲା। କିନ୍ତୁ ମୁଁ
ତା'ପରେ ଏବେ ଏବେ ଠିକ୍ ଅଛି ତ। ଆପଣ ଜମା ସେଇ ତାର ଆଦତ କରନ୍ତୁନି।
ଏବେ ମୁଁ ଟୋଟାଲ୍ ଛାଡ଼ି ଦେଇଛି। ମାନେ ଧୀରେ ଧୀରେ ଧୀରେ ଧୀରେ ଧୀରେ କରି କରି, ଏବେ ଟୋଟାଲ୍ ଛାଡ଼ି ଦେଇଛି। ଏବେ ମୁଁ ନା ଯଦି ହଉଛି ନାଲି ଚା ଯଦି କେତେ ବେଳେ କେତେବେଳେ। ପିଉଛି ନହେଲେ ତ ଗ୍ରୀନ୍ ଟି ପିଉଛି। ପ୍ରାୟ ଟାଇମ୍ ତ ମୁଁ ଏବେ ଗ୍ରୀନ୍ ଟି ପିଉଛି। ଆଉ ଚା' ପିଉନି। ମୋ ମାଆଙ୍କୁ ବି ସେଇ କଥା କହୁଛି ଯେ, ତମେ ଚା' ପିଅନି। ଯଦି ତମର ଆଦତ ହେଇ ଯାଇଛି ଚା' ଟା ମୁଣ୍ଡ ବିିନ୍ଧୁଛି ନ ପିଇଲେ ତ ସକାଳୁ କିଛି ଖାଇଦିଅ। କିଛି ଗୋଟେ ଖାଇଦିଅ ଖାଇସାରିକି ପିଅ
ହଁ, ବିସ୍କୁଟ୍ ଫିସ୍କୁଟ୍ କିଛି ଚୋବେେଇ ଦିଅ, ହଁ
ହଁ, ମୁଁ ବି ତାଙ୍କୁ ସେଇ କଥା କହୁଛି। ସି ମୋ କଥା ଶୁଣୁନାହାଁନ୍ତି ସବୁବେଳେ ତାଙ୍କ ଙ୍କ ମର୍ଜିରେ ସେ ତାଙ୍କ କାମ କରୁଛନ୍ତି। ମୋ କାମ ସରିଲେ ମୁଁ ଖାଇବି। ମତେ ସମୟ ହେଲେ ମୁଁ ଖାଇବି। ମୁଁ ଭାବିଛି
କଣ କରିବା କହୁନାହାଁନ୍ତି? ଏମିତି ସବୁ କଥାବାର୍ତ୍ତା ଆଉ।
ଆ ଭିତରେ ନେଇକି ଟିକେ ଡକ୍ଟରଙ୍କୁ ଦେଖେଇବି, କଣ ହଉଛି ତାଙ୍କର?
ହଁ, ହଁ, ନିହାତି, ଆଜିକାଲି ତ ମଝିରେ କଣ ହେଲା ସଡନ୍ କଣ ଗୋଟ୍ ମାନେ ଜର ଆସିଲା। କିଛି ନାହିଁ ମୁଁ ବାଥ୍ ରୁମ୍ ଯାଇଛି ଗାଧେଇବାକୁ ହଠାତ୍ ଏତେ ଯୋରେ ଜର ଆସିଲା, ମୁଁ ମାନେ ଗାଧେଇ ବି ପାରୁନି ମୁଁ କହୁଛି ମତେ ଏମିତି କାଇଁ ଲାଗୁଛି? ଛୁଆ ଟା ପରେ ୱିକ୍ ନେସ ପାଇଁକା, ମାନେ ଦୁର୍ବଳତା ଲାଗୁଥିଲା। ସେଥିପାଇଁ କା ଡକ୍ଟର ହେଲା ମେଡିସିନ୍ ଦେଇ ଦିଅନ୍ତି ମୋତେ। ତ ମୁଁ କଣ କହିଲି? ସେ ମେଡିସିନ୍ ଟା ଖାଇ ନଥିଲ ତ ମୁଁ ଭାବିଲି ବୋଧେ ରାତିରେ ସେ ମେଡିସିନ୍ ଟା ଖାଉନି ବୋଲି ମୋର ହେଇଛି ନା କଣ! ତ, ମୁଁ ତା'ପରେ ମୁଁ ହସ୍ ଅଁ ହଜ୍ବେ ସ୍ଵାମୀ କୁ କହୁଛି, ମୁଁ କହିଲି କ ଦେହ ଟା କାଇଁ ବାଗ ଲାଗୁନି, ଟିକେ ଦେଖିଲ। ଜର ଜର ଭଳିଆ ଲାଗୁଛି ନା, କଣ? ଏମିତି କହୁଛ। ସିଏ ଗୋଟେ ଥର୍ମୋମିଟରରେ ମତେ ଚେକ୍ କଲେ ଥର୍ମୋମିଟର ଟା ଖରାପ ଆକ୍ଚୁଏଲୀ। ସେଥିରେ ନା କିଛି ବି ବାହାରିଲାନି କହିଲେ ନା କିଛି ହେଇନି। ହୁଁ ତମକୁ ସେମିତି ଲାଗୁଥିବ ଏମିତି କହିଲେ ହେଲା। ତାହଲେ ତମେ ଟିକେ ରେଷ୍ଟ୍ ନେଇଯାଅ ଆଉ ଠିକ୍ ହେଇଯିବ। ମୁଁ କହିଲି ଆଚ୍ଛା ହଉ ତାପରେ ମୁଁ କହିଲି ନା ମୁଁ ଦେହ ତ ଜମା ମତେ ଜମା ଇଏ କରୁନି ଆଉ ଜମା ମାନେ ମାନେ ବିସ ଶ୍ୱାସ କରିବେନି ମୁଁ ଟୋଟାଲୀ ମୁଁ ଗାଧିଆକୁ ଯାଇକି ସେ ଠିଆ ହେଇଛି ମୁଁ ମାନେ ଗୋଡ ହାତ ମୋଡି ହେଇଯାଉଛି ମାନେ ଯର ହେଲେ ଯେମିତି ମାନେ ଦେଖିଲି ମୁଡି଼ ହେଇକି ଏମତି ଭଳିଆ ହଁ ମାନେ ପୁରା ପୁରି କେମିତି ହଉଛି ମୁଁ ନିଜକୁ ନିଜେ କଣ୍ଟ୍ରୋଲ ବି କରିପାରୁନି। ନା ମୋର ଗୋଟେ କଣ ହଉଛି ମୁଁ ଜାଣି ପାରୁନି ହୁଁ ତାପରେ ଆଉ ଗୋଟେ ଥର୍ମୋମିଟରରେ ଚେକ୍ କଲା ବେଳକୁୁ ବାଲା ଶହେ ଦୁଇ ଏକାଧରେ ତାପରେ ତାଙ୍କ ପାଖରେ କଣ ମେଡିସିନ ଥିଲା ତାକୁ ଦେଇଥିଲି ମୁଁ ତାକୁ ଖାଇଲି ଜର ଆସୁଛି ଯାଉଛି ସକାଳେ ଖରା ବଳେ ରାତି ତିନି ଟାଇ ଖାଇଲି ତା ପରଦିନ ଡକ୍ଟର ପାଖକୁ ଗଲି ସଡନ ମାନେ ଏବେ ଜର ପନ୍ତି ସଡନ।
ଏବେତ ଯେଉ କ୍ଲାଇମେଟ୍ ଏମିତି ରହିଲାଣି ବହୁତ ସାରା ରୋଗ ହଉଛେ।
ସେଇ ବା ସଡନ ମାନେ ତ ଆପଣ ବିଶ୍ଵାସ ବି କରିପାରିବେନି।
ହ
ଆଉ ଆଗୁରୁ ଥଣ୍ଡା ହଉଥିଲା, ସେମିତି ଭଲ ହେଇଯାଉଥିଲା। ଏବେ ଥଣ୍ଡା ହେଲେ ଭଲ ହୁଏନି, ମେଡିସିନ ବିନା ମେଡିସିନ ରେ।
ନା ଆମ ଶରୀରଟା ନା ଔଷଧକୁ ପୁରା ହେଲା ଗ୍ରହଣ କରିଗଲାଣି। ବିନା ବିନା ଔଷଧରେ ଆମ ଶରୀର ସୁସ୍ଥ ହଉନାଇଁ।
ର ଶରୀର ମାନୁନି ଆଉ।
ହଁ।
ଆଗରୁ, ଆଗରୁ ମୋର ମନେ ଅଛି ମୁଁ ଛୋଟବେଳେ ସେମିତି କିଛି ବି ଇଏ କରେନି। କିଛି ବି କରେନି। ଉ ସେମିତି ଥଣ୍ଡା ହଉଛି ତ ଠିକ ଅଛିିମ ଦି ଦିନରେ ଭଲ ହେଇଯିବ। ଏମିତି।
ଅ ଆଗରୁ କଣ କି ଯେତେବେଳେ ଯେତ ଗାଁ ମାନଙ୍କରେ ମୁଁ ଦେଖିଛି ମୋ ଜେଜେ ମା, ଜେଜେ ବାପା କି ମୋ ଅଜା, ଆଈ ସେମାନେ କଣ କରନ୍ତି ନା ଯେତେବେଳେ ତାଙ୍କୁ ଥଣ୍ଡା ମାନେ ଏମିତି ଥଣ୍ଡା ଜର ଆ ଜର ତ ନୁହଁ ଥଣ୍ଡା ହେଇଥିବ ଗୋଡ଼ ହାତ ବିନ୍ଧା ହେଉଥିବ ସେ କଣ କରନ୍ତି ନା ଯୋଉ ତାଙ୍କ ମାନେ ମୋ ମାମୁଁ ଘର ଆଡ଼େ କୁହନ୍ତି କି ସେଇଟାକୁ ଢିଙ୍କାସିନି। ମାନେ ସେ ଯୋଉ ଇଏଟାକୁ, ସେଇଟା ନାଲି ଚା ଯାହା ସେ ସେଇଆ। ତ ସେଇଟା ସେ ବିକାଶିନି କୁହନ୍ତି। ତ ସେ ସେଇଟା ନା ପୁରା କଡ଼ା ଭଳିଆ ବନେଇଥାନ୍ତି। ସେଥିରେ ଅଦା, ଗୋଲମରିଚ ହଁ ଯୋଉଟା କାଡା କୁହନ୍ତି ସେଇଟାକୁ ସେମାନେ କୁହନ୍ତି ଡ଼ିକାସିିନୀ। ତ ସେ କଣ କରନ୍ତି ନା ସେଇତେରେ ସବୁ କୁ
ବୁଝିପାରିବି। ହଁ କୁହନ୍ତୁ, କୁହନ୍ତୁ
ସବୁ ଦିନିଷକୁୁ ସେ ସେଇଥିରେ ପକେଇ ଦିଅନ୍ତି ଅଦା ହେଲା ଆଉ
ହଁ ହଁ ଚାହା ପତି ବି ପକାନ୍ତି ଯେହେତୁ ସେ ସେମାନେ ପୁରା ଚା ପିଆ ଲୋକ। ହଁ ସେମାନେ ଚା ପିଆ ଲୋକ ତ ସେଥଲାଗି ଆ ହଁ। ତ ସେଥେରେ ତାପରେ ତାଙ୍କ ଜଙ୍ଗଲରେ ନା ବହୁତ କିଛି ଯୋଉ ଜଡ଼ିିବୁଟି ଜିନିଷ ଆୟୁର୍ବେଦିକ ଜିନିଷ ଜିନିଷ ବି ଗଛ ଥାଏ ତ ସେଇର ସବୁ ଜିନିଷ ବି ଆାଣିଥାନ୍ତି। ତ ସେ ସବୁ ସେଥିରେ ପାଣିରେ ଫୁଟେଇ ଦିଅନ୍ତିୁ ପୁରା ଭଲସେ ଆଉ ଟିକିେ ଚା ପତି ପକେଇ ଦିଅନ୍ତି ତାପରେ ତାକୁ ଛାିଣିକି ପିଇ ଦିଅନ୍ତି। କିନ୍ତୁ ମୁଁ ବି ଗୋଟେ ଦି ଥର ପିଇଛି ତାକୁ ପିଇଲା ପରେ ନା ଆ ଦେହ ଟା ପୁରା ଯେମତି ଲାଗେ କି ସବୁକିଛି ବାହାରି ଯାଇଛି ଆଉ ପୁରା ହାଲକା ଲାଗୁଛି ଦେହ ପୁରା ସୁସ୍ଥ ଲାଗେ ସେତେବେଳେ।
ଆଚ୍ଛା ଆଚ୍ଛା।
ଆପଣ ନାଲିଚା କେବେ ପିଇଛନ୍ତି?
ଆକ୍ଚୁଆଲି ମୁଁ ଚା ପିଇଆକୁ ପସନ୍ଦ ନୁହଁ। ମୋ ସ୍ଵାମୀ ବି ପିଅନ୍ତି। ପିଉଥିଲେ ଆଗରୁ ମ୍ୟାରେଜ ପରେ ମୁଁ ତ ପିଏନି ତାଙ୍କୁ କିଏ କରିକି ଦବ? ସିଏ ବି ପିଉନାହାନ୍ତି।
ଓହୋ
ମୁଁ ଘରେ ଶୁଣିଛି ମୁଁ ନୁହେଁ। ଯେ ଏ ଚା ପିଇଲେ କାଳେ ସ୍କିନ୍ ଖରାପ ହେଇଯାଏ।
ତ ସେଇଥିଲାଗି ଆପଣ ତାହେଲେ ପିଉନାହାନ୍ତି?
ନା ଦେ ଛୋଟ ବେଳୁ ଆମ ଘ ଯେତେବେଳେ ମୁଁ ମ୍ୟାରେଜ ହେଇନଥିଲା ବାପ ଘରେ କେହି ପିଅନ୍ତିନି। ତ ଅଭ୍ୟାସ ଟା ହଉଚି ନଥିଲା। ତା ଶାଶୁ ଘରେ ସମସ୍ତେ ପିଉଥିଲେ। ତାପରେ ମୁଁ ତ ଚା କରେନି ଚା କରେନି କି ପିଏନି। ଆଉ ଆଙ୍କୁ ବି ସେମିତି କହିଥିଲି କିଏ କରିବ? ଆକ୍ଚୁଆଲି ନୁହଁ। ମାନେ ଜିନିଷଟା ହଉଛି ମୁଁ ଯୋଉଟା ନ କରିଛି। ସେଇଟା ଯଦି ମାନେ କରିବାକୁ ପଡୁଛି ମତେ ଯେମତି ମାନେ ମତେ ଯେମିତି ଲାଗୁଛି ବହୁତ କାମ ଗୋଟେ ଚା ଗୋଟେ ସବୁଠୁ ବଡ଼ କାମ।
ମୁଁ ତ ପିଏନି ତାଙ୍କୁ ବି ଦିଏନି ସିଏ ବି ତାଙ୍କର ଆଦତ୍ ଛାଡ଼ି ଯାଇଛି। କିନ୍ତୁ ବିଶ୍ୱାସ କରିବେନି ସେ ଯେତେବେଳେ ଅଫିସ ରେ ଅଫିସ୍ ରେ ବେଳେ ବେଳେ ସେ କଫି ପିଇଲେ ତାଙ୍କର ଗ୍ୟାସ୍ ହେଇଯାଏ। ମୁଁ କହିବି ସେ ନିଜେ କହନ୍ତି ମୋର ଅଫିସ୍ ମାନେ ତାଙ୍କର ଲାଟିନ ଠିକ ବଥା ହୁଏନି ଯେ ଏମିତି ଟାଇପ୍ ର ତ ମୁଁ ତାଙ୍କୁ କହିଲି ମୁଁ କହିଲି ତମେ ପିଉ ନ ପିଅନି ଟୋଟାଲି। ଚା ଗୁଡା ଗୋଟେ ନିଶା ଜିନିଷ ସେଗୁଡାକ ସବୁ ନିଶା ଜାଣିଛନ୍ତି। ଯୋଉ ଇସ୍କନ ଇସ୍କନ
ହଁ।
ଇସ୍କନରେ ବହୁତ ଲୋକ ଅଛନ୍ତି ଦୀକ୍ଷା ନେଇଛନ୍ତି। ସେମାନେ କୌଣସି ନିଶା ଜିନିଷ କରନ୍ତିନି ତା ତା ଦେହରେ ଏଇ ଚା ଟାକୁ ବି ଆଡ ମାନେ ମିଶେଇଛନ୍ତି ଯେ ଚା ବି ଗୋଟେ ନିଶା ଜିନିଷ ଯୋଉଟା କି ତମେ କରିବ ନାହିଁ।
ହଁ ହଁ। ଏଇଟା ମୁଁ ଜାଣିନଥିଲି ଏଇଟା ଫାଷ୍ଟ ଟାଇମ୍ ଜାଣିଲି ଯେ ଚା ଟାକୁ ସେମାନେ ନିଶା ଭାବିକି ଗ୍ରହଣ କର
ମା ନିଶା ମାନେ କଣ ସେଇଟା ଗୋଟେ ଦେଖୁନାହାନ୍ତି ଆପଣ ଏବେ କହୁଥିଲେ ହୁଁମ୍ ସେ କାହାଠୁ ଶୁଣିଥିବେ ବୋଧେ। ହୁଁମ୍ ଦେଖିଲେ ଚା ନ ପିଇଲେ ମୁଣ୍ଡ ପିନ୍ଧିବ।
ହଁ ସେଇଟା ତ ମୁଁ ନିଜେ ଫେର୍ ହେଲା ଅନୁଭବ କରୁଛି ଯେ ଚା ନ ପିଇଲେ ମୁଣ୍ଡ ବିିନ୍ଧି ଯେ ମୋର ତ ସେଇଟା ହୁଏ। ମୁଁ ଯେତେବେଳେ ଆଗରୁ ଚା ପିଇବାଟା ମୋର ପୁରା ଆଦତ୍ ହେଇଯାଇଥିଲା ମୁଁ ଚା ପିଉଥିଲି ତାପରେ ଯେତେବେଳେ ଦିନେ ଦି ଦିନ ଯଦି ନ ପିଇବି ମୋ ମୁଣ୍ଡ ବିିନ୍ଧା ଷ୍ଟାର୍ଟ ହେଇଯିବ। ମାନେ ଯୋଉ ଟାଇମ୍ ରେ ପିଉଥିଲେ ସେଇ ଟାଇମ୍ ଯଦି ନ ପିଇବି ତାପରଠୁ ମୁଣ୍ଡ ବିିନ୍ଧା ହବ ହବ। ତପରେ ମୁଁ ଜାଣିପାରିଲି ଯେ ନାଇଁ ଏଇଟା ଚା ପାଇଁକି ହିଁ ହଉଛି। ତ ସେଥିଲାଗି ଧୀରେ ଧୀରେ ଧୀରେ ଧୀରେ କରିକି ମୁଁ ଚା ପୁରା ଛାଡ଼ିଦେଲି। ଏବେ ବେଳେବେଳେ କେବେ ଯଦି ଇଚ୍ଛା ହୁଏ ଟିକେ କଫି ପିଇ ଦିଏ ନହେଲେ ଏବେ ସବୁବେଳେ ମୁଁ ଗ୍ରୀନ୍ ଦି ପିଉଛି।
ଆଚ୍ଛା ଆଚ୍ଛା ଗ୍ରୀନ ଟି କଣ ପାଇଁ ପିଉଛନ୍ତି? ଆପଣ କଣ ମୋଟା ଅଛନ୍ତି କି? ଟିକେ ହେଲଦି
ନା ନା ମୁଁ ଟୋଟାଲ ହେଲ୍ଦି ନୁହଁ ମୁଁ ପୁରା ପତଲା ଅଛି। ସେଥିଲାଗି ମୋତେ ହେଲା। ଗ୍ରୀନ୍ ଟି ଟା ଆକ ସତ କଥା କହିବାକୁ ଗଲେ ଗ୍ରୀନ୍ ଟି ପିଇଲେ ନା ମାନେ ଯେଉଁ ଗ୍ୟାସ୍ ହଉଛି ଆମର ଗ୍ୟାସ୍ କଟି ଯାଉଛି କାହିଁକିନା ସେଥିରେ ହେଲା ଆମର ଅଦା ଆଉ ଯଉ ପୁଦିନା ପତ୍ର ଆଉ ଲେମ୍ବୁ ଆର ଯୋଉ ମିକ୍ସ ରହୁଛି ସେଇଟା ପେଟରେ ଗ୍ୟାସ୍ ହିଁ କରୁନି। ଗ୍ୟାସ୍ ଖାସ୍ କରି ମୁଁ ପିଉଛି କିନ୍ତୁ ଗ୍ୟାସ୍ ପାଇଁ ଏଇଟା ପିଇବା ଦ୍ଵାରା ମୋର ନା ଗ୍ୟାସ୍ ଟୋଟାଲ ଆଉ ହୋଉନି। ଗ୍ୟାସ୍ ବୋହୁତ ପରିମାଣରେ ମୋର କମିଯାଇଛି। ଆଉ ଏମିତି କୁହନ୍ତି କି ଗ୍ରୀନ୍ ଟି ପିଇଲେ ସ୍ଲିମ୍ ରହିବ ଆଉ ପତଲା ରହିବ। ସେଥିପାଇଁ ମୁଁ କିଛି ଭାବିକି ପିଉନି। ତା ଦ୍ୱାରା ବି ମୁଁ କିଛି ମୁଁ ସେମିତି ବି ମୋଟା ନୁହଁ ପତଲା ହିଁ ଅଛି। କିନ୍ତୁ ତାକୁ ପିଇକି ଗ୍ୟାସ୍ ମୋର ହୋଉନି ଏତେ। ସେଇଥି ଲାଗି ମୁଁ ପି ଦିଏ ଆଉ।
ଆଚ୍ଛା ଆଚ୍ଛା ଭଲ।
ଆପଣ ଗ୍ରୀନ୍ ଟି ପିଅନ୍ତିନି କି ନା ଆପଣଙ୍କୁ ପସନ୍ଦ ନୁହଁ?
ନା ନା ମୁଁ କିଛି ପିଇନି। ମୁଁ ସକାଳୁ ଉଠିକି ତ ରୋଷେଇ ଷ୍ଟାର୍ଟ କରିଦିଅ ମୋ ଛୁଆ ପାଇଁକା ମୋ ସ୍ୱାମୀ ପାଇଁକା ତାପରେ ହୋଉଛି ସିଏ ଅ ଫିସ୍ ଗଲା ପରେ ମୁଁ ଭାତ ଖାଇଦିଏ।
ଓହୋ। ହାଁ ବୋହୁତ ଭଲ ତାହେଲେ ଆପଣ ସକାଳେ ଯେହେତୁ ଟାଇମ୍ ମିଳୁନି ସେଥିଲାଗି ଆପଣ ଚା ଆଉ ସେ ସନ୍ଧ୍ୟାବେଳେ ନା ସନ୍ଧ୍ୟା ବେଳେ ବି ପିଅନ୍ତିନି?
ନା ସନ୍ଧ୍ୟା ବେଳେ କିଛି ପିଏନି ଯଦି ଏଇ ସ୍ଵାମୀ ଯଦି ଅଫିସ୍ ରୁ ଆସିଲା ବେଳକୁ ଉଁ ଫେରିଲା ବେଳକୁ କିଛି ଯଦି ଆଣିଥିବ ଜଳିକିଆ ସେୟଆ ନହେଲେ ଘରେ ଯା ବିସ୍କୁଟ ମିକ୍ସଚର ଆଇସ୍କ୍ରିମ ଯାହାବି ଥିବ ଟିକେ କଣ ଖାଇ ଦିଏ ଆଉ।
ଓଁ ହୋ ବୋହୁତ ବଢ଼ିଆ ଆଉ।
ସେମିତି କିଛି ଇଏ ନାହିଁ ଆଉ ଚାହା ଟା ଯୋଉମାନେ ପିଉ ପିଅନ୍ତି ଆଉ ଯୋଉମାନେ ନ ପିଅନ୍ତି ମାନେ ଚା କରିବାକୁ ତାଙ୍କୁ କଷ୍ଟ ଲାଗିବ। ମତେ ଲାଗେ। କାହିଁକି ନା ମତେ କଷ୍ଟ ଲାଗେ ସତରେ ବୋହୁତୁ।
ଚା କରିବାକୁ କଷ୍ଟ ଲାଗିବ। ପିଇବାକୁ ବି ଇଚ୍ଛା ହବନି। ଯୋଉମାନେ ନ ପିଅନ୍ତି ତାଙ୍କୁ ପିଇବାକୁ ଇଚ୍ଛା ହୁଏନି। କେବେ କେବେ ଯଦି ଧର କିଏ ଗୋଟେ ଦେଲା ଅତି ବାଧ୍ୟ କଲା ନାଇଁ ଟିକେ ପିଇଦେ ପିଇଦେ
ଫାଷ୍ଟ ଫାଷ୍ଟ ଚା ପିଇଲେ ମାନେ ମୋର ଜିଭ ପୋଡି଼ଯିବ। ତାପରେ ମୋ ସ୍ଵାମୀ ଶିଖେଇଲେ କେମିତି ଚା ପିଅନ୍ତି ଗୋଟେ ପ୍ଲେଟ ରେ ଢାଳିକି ତାକୁ ଥଣ୍ଡା କରିକି ଶୁ ଶୁ ପିଇବ।
ହାକ୍। ଗରମ ଗରମ ପିଇଲେ ହିଁ ଜିଭ